ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ଅ ଟିକେ ଜୋରେ କହିବେ?
ହାଲୋ।
ହଁ ଏବେ ଶୁଭା ଗଲା।
ତୁ ହୁଲ ଲଗେଇଚୁ କି?
ନା ତ।
ଆଉ କଣ ସ୍ ସାଉଣ୍ଡ ହଉଚି।
ମତେ ତ ତୋ ଭଏସ୍ ଠିକ୍ ଠାକ୍ ଅସ୍ ଚି
ନଅ ମାସ ନା କଅ?
ହୁଁ।
ହଉ କହଅ।
ହଅ ମୁଁ କହିଲି କଣ କଉଛୁ କଣ ଏବେ?
ଏଇ ବସିଥିଲି।
ଖାଇ ସରିଲୁନି।
ନା।
ଆଜି ତମର ରୋଷେଇ କଣ?
ମର କଣ ଅଣ୍ଡା ଣ୍ଡା କ ହେଇଛି।
ତୁ ଜାନିନୁ।
ହେଇନିମ ଅଣ୍ଡା ଆସିକି ପୁଆଯାଇଛି ଅମ ହବ ହେଇନି।
ଆଚଛା ଆଛ ପଖାଳ କି?
ହଁ
ତାହଲେ ହେଲା ଆଉ
ଓଡିଆ ଭାରି ବଢିଆ
ଆଉ କଣ ଖବର ତୋର ଭଲ?
ସେଇିଭଳିଆ
ଆଚ୍ଛା ଆଚ୍ଛା ଆଉ ଆଜି ରବିବାର ଅଛି କୁଆରେେ ବୁଲିବାକୁ ଯିବୁ?
ହୁଆ ବ ବିଛି
ଟିକେ ଜୋରରେ କହିବୁ କି?
ମୁଁ କହିଲି ସେମିତି କିଛି ପ୍ଲାନିଂ ନାହିଁ ସନ୍ଧ୍ୟାବେଳେ ଯଦି ହବ ବଜାର ଟିକେ ଯିବି ବୁଲିକି ଆସିବି।
ଓହଁ କାମ ଅଛି ନା ଏମତି ବୁଲିବା ପାଇଁ?
ଏମିତି ବୁଲିବା ପାଇଁ।
ଆଛା ଆଛା। ଆଉ ତ ସ୍କିନ୍ ଟା ଏତେ ଗ୍ଲୋ କରୁଛି କଣ ସବୁ ୟୁଜ କରୁଛୁ କହିଲୁ?
ମୁଁ ସ୍କପ ବଡ଼ କୌନ ନା ଯାଣ ପ ଆରେ ମୁଁ ସ୍କିନରେ କିଛି ଲଗଉନଥିଲି କିନ୍ତୁ ଏବେ ଲଗଉଛି।
ଆଛା। କଣ ସବୁ ଲଗଉଛୁ?
କିଛି ନାହିଁ ନର୍ମାଲ ସନକ୍ରନ୍ ଗୋଟେ ଆଣିକି ୟୁଜ କରୁଛି ଆଉ ଭଲ ଲାଗୁଛି ସନ୍ସ୍କିରିନ୍ ଟା ୟୁଜ କରୁଛି ଆଉ।
ଆଚ୍ଛା ସେଟା
ତୋର କୋସ୍କିିନ ତୋର କକ କଉସ୍କିିନ ତୋର ଡ୍ରାଏ ନା ନା
ସେଇଟା ତ ମୁଁ ନିଜେ ବି ଜାଣିନି
ଆଛାଲି ହିୁ ମ ବି
ମତେ ଲାଗେ ଯେ ମତେ ଲାଗେ କଣ କହିଲୁ ଡ୍ରାଇ ସ୍କିନ୍ ଭଳିଆ ମତେ ଲାଗେ କିନ୍ତୁ ମୁଁ ସିୟୋର ନୁହଁ।
ଆଛା।
ଆ ମାନେ ଜାଣିବ କେମିତି କାହାର କୋଉ ସ୍କନ୍ ବୋଲି
ସେ ତ ଯଦି ଅଧ ଶଳ ବାରଛି ବା ତ ଯେତେ ଧ ବା
ତୋ ଭଏସ ଟା ନା ଟିକେ କମି ଯାଉଚି।
ହାଲୋ। ହାଲୋ।
ହଁ।
ଆରେ ମୁଁ କହିଲି ତ ଯଦ ତମେ ଅଧିକ ଝାଳ ବାହାରୁଥିବ ତ ଟା ଅଏଲି ସ୍କିନ୍ ହିଁ ଯିବ ମାନେ ଝାଳ ବାହାରିଲା ମାନେ ହିଁ ମୋର ମାନେ ତେଲ ଦେଲେଣି ଲାଗିବ ତ ସେଇଟା ହିଁ ତମର ଅଏଲି ସ୍କିନ୍ ଯେତେବେ ଝାଳ ବାହହାର ନଥିବ ସେଟା ତ ଡ୍ରାଏ ସ୍କନ୍।
ଆଛା। ଆଉ ଗୋଟେ ଥାଏ ନା କମ୍ବିନେସନ ସ୍କିିନ ବି ଥାଏ ସେସଟିଭ ସ୍କିିନ ବି ଥାଏ। ମାନେ କମ୍ବିନେସନ ଟା ଯୋଉ ଡ୍ରାଏ ଆଉ ଅଏଲ ମିଶିକି ଯାଇଥିବ
ମୋ ମୋତେ ଅଏଲି ଲାଗେ ସ୍କିନ ଟା।
ଆଛା। ତାହେଲେ ତୁ କୋଉ ପ୍ରଡକ୍ଟ ଫୁଣି ୟୁଜ କରୁଛୁ କୋଉ ସନସ୍କ୍ରିନ୍?
ଡମଡକ ର ପର୍ପଲ ର ଅର୍ଡର କରିଥିଲି ତ ସେଇଟା ୟୁଜ୍ କରୁଛି ଆଉ।
ସେଇଟା ମାନେ ସବୁ ସ୍କିନ୍ ପାଇଁ?
ଅଏଲ ସ୍କିନ୍ ପାଇଁ ଵୋଥ ମେନ ଔର ଓମେନ୍ ଇଉସ କରିପାରିବେ। ଏଥିରେ ନିଆସିନେମାଇଡ ଅଛି। ଅଛି ଏତି ସବୁ ଅଛି ଆଉ।
ସେଇଟା ତାହେଲେ ଭଲ କହୁଛୁ?
ହଁ ମାନେ ମତେ ଭଲ ଲାଗୁଛି ପର୍ସନାଲି ତ ମୁ ଲଗଉଛି। ଏ ଦି ମାସ ହେଲା ଲଗଉଛି ଆଗରୁ ଲଗଉନଥିଲି ଏଵେ ଲଗଉଚି। ଏମିତି ଖରାକୁ ବାହାରି ଗଲା ବେଳକୁ ଆସିଲା ବେଳକୁ ମୁହଁ ପୁରା ଟାନ୍ ହେଇଯାଉଛି। ସେଟା ଲଗେଇଗଲେ ଏତେ ବି ମାନେ ଝାଳ ଫାଳ ବାହାରନି ମାନେ ନର୍ମାଲ ରହୁଛି ସ୍କିନ୍ ଟା।
ଆଚ୍ଛା ଆଚ୍ଛା। ମୁଁ ମୋ ମୁହଁ ପିମ୍ପଲସ ସବୁ ଉଠିଗଲାଣି ନା କଣ ଲଗେଇବି? ଏଇ ସନ୍ସ୍କ୍ରିନ୍ ଲଗେଇଲେ କଣ କମିବ କି ପିମ୍ପଲ୍ସ?
ମାନେ ପିମ୍ପଲସ ପାଇଁ ସନସ୍କ୍ରି ନ୍ନୁହ କି ସନସ୍କ୍ରିନ୍ ହଉଛି ଟାନ ପାଇଁ। ଯଦି ତମେ ଖରାରେ ବାହାରକୁ ଯାଉଛ ଖରାରେ ବାହାରକୁ ଯାଉଛ ତ ତମ ମୁହକୁ ଟାନ ନକରିବା ପାଇଁ ସେଟା ଟିକେ କାମ କରେ ପିମ୍ପଲ ପାଇଁ ଅଲଗା କୁ ତାକୁ ତମେ କିଛି କହିବନାହିଁ ସେମିତି ଛାଡିଦିଅ ସେତାର ଯାହେଉ ଛି ହେଉ।
ଆଚ୍ଛା। ଆଉ ନ୍ୟଚୁରାଲି ଯୋଉ ସବୁ ୟୁଜ କରନ୍ତି ଜାଣିଛୁ ସେ ସବୁ କିଛି?
ହଁ।
କଣ ସବୁ ଲଗାନ୍ତିନି
ହଁ ସେମିତି ହଳଦୀ ବେସନ ମହୁ ଚିନି ଫିନି ଏମି ସବୁ ଲଗାନ୍ତି ଟମାଟୋ ହ ଲାଗନ୍ତି ଆଉ
ସେଇଟା କେବେ କଣ ଟ୍ରାଏ କରିଛୁ?
ହୁଁ ଘରୋଇ ଉପାୟ ଟ୍ରାଇ କରିଵି। କରିଛି। ଘରେ ଵି ଥରେ ଟ୍ରାଇ ବି କରିଛି ଭଲ ଲାଗେ।
ମାନେ ମୁହଁରେ କିଛି ଉଠେନି ତ?
ନା ନା। ନ୍ୟାଚୁରାଲ୍ ଉଠିବ ମହୁ ଫହୁ ସବୁ କେମିକାଲ କିନ୍ୟାଚୁରାଲ୍ନ ନା ମହୁ ବେସନ ହଳଦୀ ଆଉ ଚିନି। ଲେମ୍ବୁ ଏମିତି ସବୁ ଲଗାଏ।
କହିଲୁ ମୁଁ ଅକ୍ଚ୍ୟାଲି ଥରେ ୟୁଜ କରିଥିଲି ଅ ମାନେ ହଳଦୀ ଆଉ ବେସ ମିଶେଇକି ଲଗେଇବା ପାଇଁ କହିଥିଲେ ମୋର ଗୋଟେ ସାଙ୍ଗଟେ ସିଏ କହିଥିଲେ ଲଗେଇବା ପାଇଁ। ମୁଁ ଥରେ ଲଗେଇଥିଲି। ମୋ ମୁହଁ ଖାଲି ପୋଡିଲା।
ତୋ ମୁହଁ କୁ ଶୁଟ୍ କରୁ ନଥିବ କି କଣ କହିହବନି ସେମିତି।
ହଁ ମାନେ ଲଗେଇକି ସେ କହିଥିଲେ ଯେ ପନ୍ଦର ମିନିଟ୍ ମୁହଁରେ ରଖିବ ଦେନ୍ ତମେ ଧୋଇଦବ ମୁଁ ପାଞ୍ଚ ମିନିଟ୍ ରଖିଛି ମୁହଁ ଖାଲି ପଡିଲା ତା ତାପରେ ମୁଁ ତାକୁ ଆଇସ୍ ମାରିଥିଲି। ସେଥିପାଇଁ ପଚାରିଲି? ମୁଁହଁରେ କିଛି
ମୁଁହରେ ଲଗେଇଲେ ଭଲ ମୋର କିଛି ଉଠେନି। କାସ ସ୍କିନ କଣ ସେମିତି କହିହବନି କୋଉଟା କାହାକୁ ଶୁଟ୍ କରିବ ନକରିବ ସେମିତି ବି କହିହବନି ନା? ମତେ ଯୋଉଟା ଶୁଟ୍ କରୁଥିବ ଶୁଟ୍ କରିବନି। ତତେ ଯୋଉଟା ଶୁଟ୍ ତୁମେ ମତେ ସୁଟ୍ ଆଇସ୍ ଲଗେଇଲେ ବି ଭଲ।
ଆଇସ ଲଗେଇଲେ ମୁଁ ଜାଣିଚି ଗ୍ଲୋ କ ବୋଲି। କିନ୍ତୁ ମତେ ଥଣ୍ଡା ହେଇଯାଏ।
ହୁଁ ଆମ ଗୋଟେ ମ୍ୟାମ ବି ଏମିତି କହୁ ଥିଲେ ମାନେ ଗୋଟେ ବାଉଲରେ ରଖିକି ପାଣି ଥଣ୍ଡା ପାଣି ମୁହଁରେ ବୁଡେଇକି ଇଏ ଗଲେ ବି ଭଲ। ମୁଁ ସେମିତିକେବେ ଟ୍ରାଏ କରିନି କରିିବି ଭାବୁଛି।
ଆଛା ମାନେ ଗୋଟେ ବାଉଲ ରେ ପାଣି ନେଇକି ଥଣ୍ଡା ପାଣି ତାକୁ ମୁହଁଟାକୁ
ଥଣ୍ଡା ପାଣି ନୁହଁ ଆଇସ୍ ବି ପଡିଥିବ ତା ଦେହରେ।
ଆଛା। ଆଇସ୍ ପଡ଼ିଥିବ, ହେଇଥିବ ମୁଁ କେବେ ଟ୍ରାଏ କରିନି।
ହଁ ମୁଁ ବି କରିନି କରିବି। ମୁଁ ବି ସେଇ ଶୁଣିଥିଲି ଗୋଟେ ମ୍ୟାମ କଠୁ ତ।
ହଁ ଠିକ ଅଛି ତୁ କରେ ଅ ତାପରେ ମତେ କହିବୁ କ ହେଲା ତା ରେଜଲ୍ଟ? ତାପରେ ମୁଁ ଟ୍ରାଏ କରିବି ତୋଠୁ ଆଉ ଆଉ ଆଉ କଣ ଖବର, ରାତିରେ ଆଜି କଣ ହବ?
ସେ ରାତି କଥା ଏବେ ମୁଁ ଜାଣିନି। ମୁଁ ରାତିରେ ତ କଣ ଖାଇଦେବି ଆସିବି ମୁଁ ଆଉ ଖାଇବିନି।
ଅ ହୋ ତତେ କୋଉ ରୋଷେଇ ଆସେ?
ମତେ ସେମିତି ତରକାରୀ ପତ୍ର ଆସେ ଭଜା ଭୁଜି ଆସିବ ଡାଲି ଆସିବ ଭାତ ମୁଁ କରିନି କେବେ।
ଆଛା କୋଉଟା ଭଲ କରିପାରିବୁ ଯେ ତତେ ଲାଗୁଛି ମୁଁ ଏଇ ଜିନିଷ ଟା ଭଲ କରିପାରିବି?
ଇପି।
ଏଇଟା ତ ନର୍ମାଲ ହେଇଗଲା।
ଆଉ ତରକାରୀ ତରକାରୀ
କୋଉ ତରକାରୀ?
ମୁଁ ପୋଟଳ ତରକାରୀ କରେ ଆଉ ସେଇ ଯୋଉ ଆଳୁ ତରକାରୀ ସେଇଟା କରେ ଆଉ କିଛି କରିନି।
ଆଇଁଷ ରେ କିଛି କରିନୁ?
ନା ମୁଁ ତ ଖାଉନି ଆଉ କରିବି କଣ?
ତୁ ଆଇଁଷ
ମତେ ଗନ୍ଧଉଛି ଗନ୍ଧଉଛି।
କାହିଁକିି?
ଆରେ ମୋତେ ଦଣ୍ଡିସ୍ ହେଇଥିଲା ତାପରଠୁ ତ ଚିକେନ ଖାଇବାକୁ ମତେ ଇଚ୍ଛା ହଉନି ତାପରେ ମାଛ ଫାଛ ଟିକେ ଟିକେ ଖାଉଚି ମାଛ ଫାଛ ମାନେ ମତେ ବାସ୍ନା ହଉଚି ଅଡୁଆ କେମିତି ଗୋଟେ ଅଣ୍ଡା ଫଣ୍ଡା ଟିକେ ଟିକେ ଖାଉଚି ଖାଇବାକୁ କିଛି ଇଚ୍ଛା ହଉନି। ଚିକେନ ତ ମୂଳରୁ ଖାଉନି ଆମ ଘରେ କାଲି ହେଇଥିଲା ମୁଁ ଖାଇନି।
ଆଚ୍ଛା ନାଇଁ ନାଇଁ ଖା କାଇଁ କଇଲୁ? ସେଥିରେ କଣ କହିଲୁ ମାନେ ଭିଟାମିନସ୍ ଅଛି ନା
ଭିଟାମିନ୍ ଅଛି ଯେ ମତେ ଚିକେନ ଖାଇବାକୁ ହିଁ ଭଲ ଲାଗୁନି ମୁଁ ମାଛ ଫଲ୍ ଫଲ୍ ଖାଉଚି ଏମିତି ଅଣ୍ଡା ଖାଉଚି ଆଉ କିଛି ଖାଉନି ଚିଙ୍ଗୁଡି ଖାଉଚୁ ଏମତି ସବୁ ଖାଉଚି ବଡମାଛ ଖାଉଚି ଚିଙ୍ଗୁଡି ଆଉ ଅଣ୍ଡା ଆଉ କଣ ଖାଉଚି ମ
ପୁରା ଯଦି ତୁ ଆଇଁଷ ଛାଡ଼ିଦବୁ
ପୁରା ଛାଡିନି ଖାଉଚି ନର୍ ମାଲି। ବଟ୍ ଚିକେନ ଟା ମତେ ଏମତି ମାନେ ଘୃ ନାଇଁ ହେଇଚି ତ ହେଇଯାଇଚି ଇଚ୍ଛା ହଉନି ଆଉ।
ଆସ୍ତେ ଆସ୍ତେ ଖାଇଲେ ଅଭ୍ୟାସ ହେଇଯିବ।
ନାଇଁ ମୁଁ ତ ଚିକେନ ଆଗରୁ ପୁରା ଚିକେନ ପାଇଁ ପୁରା ପାଗଳ ଥିଲି କିନ୍ତୁ ଏବେ ସେଟା ଛାଡି ଦେଇଚି ଆଉ। ଭଲ ଲାଗୁନି ଖାଇବାକୁ ମାନେ କେମିତି ଗୋଟେ ଲାଗୁଚି ମାନେ ସେ ଯୋଉ ଦଣ୍ଡିସ୍ ସେବି ଛଅ ମାସ ଯୋଉ ବନ୍ଦ କରିଦେଲି ଚିକେନ୍ ସେ ଆଉ ଇଛା ହଉନି।
ଆଉ ତାହେଲେ ସେୟା ହେଇଥିବ ସେଇ ଟାଇମ୍ ରେ ମାନେ କଣ କଇଲୁ ଦେହ ଟା ଖରାପ ଥାଏ ନା ପାଟିି କି କିଛି ଭଲ ଲାଗେନି। ହଁ ବୁଝିପାଇଲି ଯେ ସେଇ ଟାଇମ୍ ରେ ଦେହ ଖରାପ ପାଇଁ ଏମିତି ହେଇଥିବ। ତୁ କିନ୍ତୁ ଆସ୍ତେ ଆସ୍ତେ ଖା ମୁଁ ତ କହିବି ତୁ ଖା। ଆସ୍ତେ ଆସ୍ତେ ଅଳ୍ପ ଅଳ୍ପ ଖାଇଲେ ଦେନ୍ ଅଭ୍ୟାସ ହେଇଯିବ।
ହଁ ଦେଖିବା ଖାଇବା
ଓହୋ। ତାହେଲେ ଏଇନା ଆଇଁଷ ଟିକେ କମ୍ ହେଇଯାଇ
ହୁଁ।
ଆଉ ଆଜି ବାହହାରକୁ ଗଲେ କଣ ଖାଇବ ମୋମୋ?
ଦେଖିଆ କଣ ଥିବ ଖାଇଆ ଆଉ।
କିଛି ଭାବିନୁ ନା ଗଲେ ଦେଖିଲେ
ଗଲେ ଗଲେ ଦେଖିଲେ ଜଣା ପଡିବ।
ଓହୋ।
ହୁଁ।
ହଉ ତାହେଲେ ଏମିତି ଆଉ।
ହୁଁ।
ଉୁଁ ଆଚ୍ଛା ମୁଁ ରଖୁଛି ଟିକେ ଫୋନ ଆସୁଛି ତ-ଅ-ଅ ପରେ କଲ ବ୍ୟାକ୍ କରିବି ଧନ୍ୟବାଦ।